ହ୍ୟାଲୋ ହଁ।
ହୁଁ
ଶୁଭ ସନ୍ଧ୍ୟା।
ହାଲୋ।
ହ୍ୟାଲୋ।
ଭଏସ୍ ସୁବା ଯାଉଛି ଆପଣଙ୍କୁ?
ହଁ ହଁ ଏବେ ଶୁଭା ଗଲା ପୂର୍ବରୁ ଶୁଭୁନଥିଲା ଏବେ ଶୁଭୁଛି ଆ-ଆଉ ଆପଣଙ୍କୁ ଶୁଭୁଛି ତ?
ହଁ ଆଜ୍ଞା ଶୁଭାଯାଉଛି ।
ଠିକ ଅଛି ଆଉ ଭଲ ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁ ଠିକଠାକତ ଅଛି।
କଣ କରୁଛନ୍ତି?
ଉ ବସିଥିଲି ବସେ ମୋବାଇଲ ଟିପୁଥିଲି ଆଉ।
ଆଛା ଆଛା।
ଆପଣ କଲ୍ କଲେ ଭଲ ହେଲା।
ହଁ।
ଆଉ ଆପଣ କଣ କରନ୍ତି?
ମୁଁ ଜିଏନେଙ୍କରେ
ଜି ଏନ ଏମ୍ ଯ ବଢିଆ ପ୍ରୋଫସର
ଆପଣ?
ମୁଁ ଅଛି ଇ ପାଠାଗାର ଅଛି।
ଓ ହୋ।
ଯିଏ ନେମ କେବେ ପାଇଲେ?
ଏଇଟା ମୋର ଥାର୍ଡ ଇୟର ଚାଲିଛି ସରିବ ଦୁଇହଜାର ସତେଇଶରେ।
ନା ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସରୀ କର ତ କରି ଦେଇଛନ୍ତି ଆଉ।
ହଁ ସେଇଟା ବାବାଙ୍କର ଇଚ୍ଛା ଥିଲା ନା ସେ କରିଦେଲେ।
ବହୁତ ବଢିଆ ବହୁତ କମ୍ ଲୋକ ନଙ୍କର ଏଇଭଳିଆ ଚିନ୍ତାର ଥାଏ ଯ ଆପଣଙ୍କ ବାବାଙ୍କର ସେଇ ବହୁତ ବଡ ହୃଦୟ ଲୋକମାନଙ୍କ ପାଇଁ।
ହୁଁ।
ହୁଁ।
ଖାଇଲେଣି
ନା ଖାଇନି ଖାଇବା ଆପଣ ଖାଇଲେଣି ନା ନାଇଁ?
ନା ଖାଇ ନାଇ।
ହୁଁ ହୁଁ। ଆଉ ଆପଣଙ୍କୁ ସେପଟ କଣ କେମିତି ଆଜିର ପାଗ ଅଛି ମାନେ
ଏପଟେ ତ ବ ବର୍ଷା ହଉଥିଲା। ସେ ତିନିଟା ବେଳେ ବ ହଁ ବର୍ଷା ହେଉଥିଲା ତିନିଟା ବେଳେ ଛାଡିଛି
ହୁଁ ଆମର ବି ସେମିତି ସେବା ହଉଥିଲା ସେଇ ସେ ତିନିଟା ଅଧେ ଚାରିଟାରେ ବର୍ଷା ଛାଡିଛି
ହଁ।
ଏଇ ବର୍ଷା ସମୟରେ ଟିକେ ଏ ଏ ଏ ସ ସନ୍ଧ୍ୟାବେଳ ସମୟରେ ଟିକେ ପକୁଡ଼ି ଛାଣି ଖାଇବା ପାଇଁ ଭଲ ଲାଗେ। ନାଇ।
ହଁ ଆମେ ଯାଇଥିଲୁ ଖାଇବା ପାଇଁ। ଛକ ବାଡି ଯାଇଥିଲୁ ଆ
ହଁ ବହୁତ୍ ବଢ଼ିଆ। ବହୁତ୍ ବଢିଆ ଆଉ। ମାଛ ଖାଇବା ପାଇଁ ଭଲ ଲାଗେ ନା ନାଇଁ?
ନାଇ ମୁଁ ଖାଉନି। ଆପଣ ଖାଉଛନ୍ତି?
ମାନେ ଆପଣ କଣ ଉପର ଶୁଦ୍ଧ ନିରାମିଷି!
ହ ନା ମୁ ସେଟା ଜମାରୁ ବି ଖାଉନି।
ମାନେ ମାଛକୁ ଛାଡି ଅନ୍ୟାନ୍ୟ ଆମିଷ ଖାଦ୍ୟ ଖାଉଛନ୍ତି ତ!
ହଁ ଖାଉଚି।
କାହିଁକି ମାଛ ପ୍ରତି ଏତେ ଘୃଣା ହବ କଣ ପାଇଁ?
ଏ ବାସନା ଏକା ଭଲ ଲାଗେନି।
ଆଇଁସିଆ ବାସ୍ନା ଟା ଭଲ ଲାଗେନି ନୁହେଁ କି!
ହଁ। । ମାନେ ରହି ପାରେନି ମତେ ଲାଗୁଚି ଆଉ।
ତାପରେ ବର୍ତ୍ତମାନ ସମୟରେ ଯୋଉ ମାଛ ସବୁ ମାନେ ଦେଶୀ ମାଛ ମିଳୁନି ନା ସବୁ ସେ ଆନ୍ଧ୍ରାରୁ ଆସ ଚି ଚାଷ ମାଛ ଗୁଡାକ ଆ ଖାଇଲେ ବେଶୀ ଦେହ ଖରାପ ହବ ମାନେ ପଇସା ଦେଇକି ରୋଗ କିଣିବାର ସଙ୍ଗେ ସମାନ ହେଇଯିବ। ହୁଁ ଦେଖା ହେଲା ସେ ସ ତା ପ୍ରତି ଟି ଦୂରେଇ ରହିବା ଟା ଭଲ।